ଜୟ ଜଗନ୍ନାଥ। ହୁ କଣ କରୁଛନ୍ତି?
ଆଜ୍ଞା। କୁହନ୍ତୁ।
କଣ କରୁଛନ୍ତି?
ମୋ ପୁଅକୁ ପଢଉଥିଲି। ଆପଣ କଣ କରୁଛନ୍ତି?
ଆଉ ଗୋଟେ ନୂଆ ଇଏ କଥା କହିଲେ ହୁଁ କୁହନ୍ତୁ ଗୋଟେ
ଗୀତା କଥା ଟିକେ କହିଲେ ଗୀତାର ତାତ୍ପର୍ଯ୍ୟ କଣ?
ଆଜ୍ଞା।
ଭଜନ ନ ଦେଖଆ। ସେଇ ସମୟରେ
ଏଟା ଗୋଟେ
ଆଜ୍ଞେ
ହଁ ବସ୍ ମୁ କଥା।
ଆଜ୍ଞା।
ଆଜ୍ଞା। ଗୀତାର ସର୍ବଶ୍ରେଷ୍ଠ ମନ୍ତ୍ର ପାଇପାରିବେ?
ହଁ। ସାତଟା ସର। ସାରେ ଗାମା ପାଧା ନିଶା ରୁ ହିଁ ଆରଭ ହୋଇଥାଏ ମୁଁ ଜାଣିଛି।
ଆଜ୍ଞା।
ପ୍ରଥମ ଭଜନକୁ କରିଥିଲି ଜଗନ୍ନାଥଙ୍କ ଉପରେ ଯିଏ ଭଲ ଆଖି ଖଣ୍ଡେ ପାଇଚି। ସେୟା ଦୁଇ ଲାଇନ୍ ଗାଇକି ଶୁଣଉଚି ଆପଣଙ୍କୁ? ଭଲ ଆଖି ପାଇ
ଆଜ୍ଞା ଆଉ ଗୋଟେ କଥା ଶୁଣନ୍ତୁ? ଭାଇ ଆପଣ ଆମ ଜାଣିଛନ୍ତି ନା? ବାଦେ ପାଲମର ଚେନ୍ନାଇର। ତାଙ୍କର ଯେତେ କଷ୍ଟ ହଁ ଆମ ହବ। ଆପଣ ଯେତେ କଷ୍ଟରେ ଯାହା ବିି ଥାଆନ୍ତୁ। ଯେତେବେଳେ ତାଙ୍କୁ ଅନୁଭୂତି କରି ତାଙ୍କ ମୂଳ ମନ୍ତ୍ର ଶୁଣନ୍ତୁ। ସେଇ ମୂଳ ମନ୍ତ୍ର ଟା ଯଦି ଆପଣ ତିନିଥର ଗାଇ ଦଉଛନ୍ତି। ଆମ ଉଙ୍କ ମା ମ ତ ଏଇ କାମଟିରେ ସାହାଯ୍ୟ କର ଆପଣ ଠିକ ସଫଳିତ ହେବେ?
କହୁନାହାନ୍ତି।
ହଁ ଆଉ ଆମାଙ୍କ ମୂଳ ମନ୍ତ୍ର ଶୁଣନ୍ତୁ। ଶୁଣୁଚନ୍ତି ତ?
ହଁ ହଁ ଶୁଣୁଚି ମୁଁ ଶୁଣିଚି ହଁ ହଁ।
ହୁଁ ହୁଁବେ। ଓମ୍ ସଚିତାନନ୍ଦ ପରମ ବ୍ରହ୍ମ ପୁରୁଷତମା ପରମାତ୍ମା ଶ୍ରୀ ଭଗବତେ ସମେତମ୍ ଶ୍ରୀ ଭଗବତେ ନମ୍ଃ। ଶ୍ରୀ ଭଗବତେ ନମ୍ଃ। ଶ୍ରୀ ଭଗବତେ ନମ୍ଃ। ଅନୁଗୃହୀତସ୍ମେ ଅନୁଗୃହୀତସ୍ମେ ଅନୁଗୃହୀତସ୍ମେ। ଧନ୍ୟବାଦ ଆମହବ ଧନ୍ୟବାଦ ଆମହବ ଧନ୍ୟବାଦ ଆମ। ଏଇଟା ହଉଚି ତାଙ୍କ ମୂଳ ମନ୍ତ୍ର।
ସେଇଟା ଆପଣ ହ୍ୱାଟସପରେ ଦେଖିକିପିବେ।
ହଁ ମୁଁ ଆପଣଙ୍କୁ ହ୍ଵାଟ୍ସଆପରେ ସାରିଦେବି‌। ଆଉ ତାଙ୍କର ଶ୍ରୀମୂର୍ତ୍ତି ବି ଅଛି ଆମ ଭଗବାନଙ୍କ ଶ୍ରୀମୂର୍ତ୍ତି ବି ଆପଣ ରଖିବେ। ସେ ଜୀବିତ।
ହୁଁ।
ଇଏ ଆମ ଆଇଥିବେ ସିଏ ଆମ ବିଶ୍ୱାସ କରନ୍ତି।
ହୁଁ ଆପଣ ଯେତେ ଯେତେ ଅସୁବିଧା ଥାଆନ୍ତୁ। ରାସ୍ ତଳେ ଆପଣ କେତେବେଳେ ଛିଡା ହେଇଥିବେ। ଦେଖିବେ ଗାଡି ପାଉନାହାନ୍ତି ଆମାଙ୍କ ଏ ମୂଳ ମନ୍ତ୍ର ତିନି ଥର ଗାଈ ଦେବେ ଓଂ ସଚିଦାନନ୍ଦ ପରମ ବ୍ରହ୍ମଂ ପୁରୁଷମ ପରମା ଶ୍ରୀ ଭଗବତେ ସ୍ୱମେତମ୍। ଶ୍ରୀ ଭଗବତ ନମ୍ଃ। ଶ୍ରୀ ଭଗବତେ ନମ୍ଃ। ଅନୁଗୃହୀତସ୍ମେ ଅନୁଗୃହୀତସ୍ମେ ଅନୁଗୃହୀତସ୍ମେ। ଧନ୍ୟବାଦ ଆମା ଭଗବାନ ଧନ୍ୟବାଦ ଆମା ଭଗବାନ ଧନ୍ୟବାଦ ଆମା ଭାଗବାନ। ଏମିତି ଗାଇଦେବେ ଦେଖିବେ ଆପଣଙ୍କୁ ଠିକ ଅଟୋ ଦି ସେକେଣ୍ଡ ଭିତରେ ପଳେଇ ଆସିବ ଗାଡି। କେତେ ଥର ଏଭେଳିଆ
ଏବେ ହଉଚି ତାଙ୍କର
ଆପଣ
ହୁଁ। ମା ମର।
ଆ ଆଉ କେ ଠାକୁରଙ୍କ ଉପରେ ସବୁ
ହଁ ମୁଁ ଯୋଉ ଆଙ୍କର ଯୋଉ ପ୍ରେ ପ୍ରେମନାଥୀ ଜି ପ୍ରେମାନନ୍ଦ ଜୀଙ୍କର ପ୍ରେମାନନ୍ଦ ଜୀଙ୍କର ବି ମୁଁ ଶୁଣେ ରାଧେ ରାଧେ। ତାଙ୍କର ସବୁ ପ୍ରାକ୍ଟିକାଲ କଥା ଯେମିତି ଆମ ବାବାନଙ୍କ ମା ବାପାଙ୍କ ସେବା ହଉଚି ମୂଳ ସମସ୍ତେ କୁହନ୍ତି।
ହଜ
ସେ କ କୋ ଦେବ ଦେବତା ପୂଜା କରନ୍ତ ଫାଷ୍ଟ କହୁଚନ୍ତି ବାପା ମାଙ୍କ ସେ ଆଗେ କରନ୍ତୁ।
ହୁଁ। ସେ ସବୁବେଳେ ଏହା ସମସ୍ତଙ୍କୁ ବୁଝଉଚନ୍ତି ଯେତେ କଷ୍ଟରେ ଥାଆନ୍ତୁ ଯାହାବି ଥାଆନ୍ତୁ ବାପା ମାଙ୍କୁ କେବେ ନିନ୍ଦନ୍ତୁ ନାହିଁ ତାଙ୍କର ସେବା କରନ୍ତୁ ସୁସ୍ଥ ରଖନ୍ତୁ ଆପଣ ସବୁ ଫଳପ୍ରାପ୍ତି ହେଇପାରିବେ। ଆଉ।
ଯଦି ଆମର ତ ପ୍ରଭୁ ଜଗନ୍ନାଥ
ଜଗନ୍ନାଥ ବାବୁ ଦେଖନ୍ତୁ ଆମେ ତ ଯେହେତୁ ହିନ୍ଦୁ ଧର୍ମର ଲୋକ ତେତିଶି କୋଟି ଦେବତା ଆମ ପାଖରେ ଅଛନ୍ତି ହେଲା। ସବୁ ଦେବେ ଦେବତା ସମାନ ସମସ୍ତ ଯାହାକୁ ଯାହା ଭଲ ଲାଗୁଚି ସମସ୍ତେ ଆମେ ତାକୁ ଅର୍ପଣ କରୁଛନ୍ତି। ଆଉ ଘରେ ବାପା ମା କଣ କରୁଛନ୍ତି।
ହଁ ଦୋକାନ ଅଛି ବ୍ୟାଗ ଆଉ ବୋଉ ଆମର ହୋଟେଲ ତାପରେ ମିଶେଇ କାମ କରନ୍ତି। ଦେଢ ବର୍ଷ ହବ ମାରେଜ ଶର୍ଚି ଆଉ ସାନ ଭାଇ
ଆଜ୍ଞା।
ଜଗନ୍ନାଥଙ୍କୁ ମନେପକେଇ ସେ ବିସରେ କିଛି କଇବେ ମାନସିକ କର୍ଥିବେ କି
ହଁ ଜଗନ୍ନାଥଙ୍କୁ କହିବୁ ଯଦି କୌଣସି ଦୁଃଖ କଷ୍ଟରେଇ ଥାଏ। ଜଗନ୍ନାଥ ଆଗକୁ ହାତ ଟେକି କହିବେ ଜଗା ତୋରି ଇଚ୍ଛା ତୁ ସର୍ବ ମଙ୍ଗଳ ଜୟ ଜଗନ୍ନାଥ। ଯାହା ଚାହିଁବୁ ତାହା କରିବୁ। ତୋରି କୋଳରେ ଆମେ ବଢିଚୁ ତୋରି କୋଳରେ ଖେଳୁଚୁ। ତୋହରି ସନ୍ତାନ ତୋହରି ପାଇଁ ସବୁ ନୀଳା। ତୁ ଯାହା ଚାହିଁବୁ ତାହା କରିବୁ ତୋ ଇଚ୍ଛା ତୋ ସନ୍ତାନ କେମିତି ରଖିବୁ କଣ କରିବୁ। କଣ ନକରିବୁ।
ମହା ଲକ୍ଷ୍ମୀ।
ହଁ ମାହା ଲକ୍ଷ୍ମୀଙ୍କର ସବୁବେଳେ ଡାକେ ମାହା ଲକ୍ଷ୍ମୀ କିନ୍ତୁ ସବୁବେଳେ ବିରେଜା ମାନ ହେଇକି ରହିଚନ୍ତି ଆମ ଉପରେ। ଯାହା କଲେ ମା ଲକ୍ଷ୍ମୀ ଆମକୁ ପ୍ରଦାନ କରୁଛନ୍ତି।
ଆମର
କୁହନ୍ତୁ ଆପଣ ବଏସଟା ମଝିରେ ମଝିରେ କ୍ଲିୟର ଆସୁନି ସାର୍।
ଯଦି ଆପଣ
ହଁ ମାର୍ଗଶିର ମାସରେ ତ ଆମର ଯୋଉ ଲକ୍ଷ୍ମୀ ପୁରାଣ ପଡ଼ା ହୁଏ। ଆମେ ଯେହେତୁ ହିନ୍ଦୁ ଶାସ୍ତ୍ରରେ ଅଛୁ ଓଡିଆ ଯେହେତୁ ଆମେ ଓଡିଆ ପର୍ବପର୍ବାଣି ତ ଆମର ବିବାହିତ ସ୍ତ୍ରୀ ମାନଙ୍କର ଏଇଟା ମହା ବଡ ପର୍ବ ଅଟେ ନା ମାର୍ଗ ଶୀର ମାସ ଟା ଆମର ଶ୍ରେଷ୍ଠ ମାସ ତାପରେ କାର୍ତ୍ତିକ ମାସ ଟା ଆମର ପୁଣି ଭବିଷ୍ୟ କରନ
କହିବାକୁ ଗଲେ ଆମର ଯେମିତି କହିବା ଗଲେ ଆ ଠିକ କହନ୍ତି ଯେ ବାର ମାସରେ ଆମର ତେର ପର୍ବ ଆଉ ତେର ପର୍ବ ଓଡିଆବାସୀ ଉଁ ପ୍ରତିଟି ପର୍ବ ଭଲରେ ଆଉ ସପରିବାର ଖୁସିରେ ସବୁ ପାଳନ କରିଥାନ୍ତି।
ହଁ ସେଇଟା ହଉଛି କଥା।
କହିବାକୁ ଗଲେ ଆମର ପର୍ବତ ଆରମ୍ଭ ହେଲା କହିବାକୁ ଗଲେ ଉଁ କାଲି ସ୍ନାନ ପୂର୍ଣ୍ଣିମା ହଁ ସବୁ ପର୍ବ ପର୍ବାଣି ଆରମ୍ଭ ହୁଏ ଆଉ କାଲି ସ୍ନାନ ପୂର୍ଣ୍ଣିମା ହଁ। ସେତେ ଲଗି ଆମର ସେ ଅଛି ଆଗକୁ ଅଛି ସେ ରଥଯାତ୍ରା ସରିବ ଆଉ ହଁ ରଥାଯାତ୍ରା ସଣି ପରେ ପରେ ଠାକୁର ଚିତ ଲାଗି ଅମବା ହଁ ଚିତା ଯୋଉ ଲାଗିବ ଯୋଉ ଚିତା ଲାଗିଥିବ ସେକୁ ଓହ୍ଲେଇକି କିଏ ନୂଆ ଚିତା ଧାରଣ କରିବେ।
କରିବେ ତାଙ୍କର ଯୋଉ ପାଉଁଜିଟା ଲକ୍ଷ୍ମୀଙ୍କର ପାଉଁଜି
ନା ନା ଆମର ଚିତା ହେଲା ଯୋଉ ମଥାରେ ଯୋଉ ଲଗାନ୍ତି।
ସେଇ ଚିତ୍ରରେ ଲକ୍ଷ୍ମୀଙ୍କ ପାଉଁଜି ବି କୁହନ୍ତି ବା
ସେଟା ତ ମୁଁ ଜାଣିଲି ଆଜି ଆପଣଙ୍କଠୁ ନୂଆ ଜାଣିଲି।
ପୁଅ ପଚାରିବେ ଚିତା ଲାଗି ଚିତାଟା ବା ସେଇଆ
ଆଚ୍ଛା ତାଲେ ମୁଁ ଜାଣିନି କିନ୍ତୁ ତ ଯାହା ଜଣିଲି କି ତୁ ସବୁ ଠାକୁର ତିନିଟା ଅଲଗା ଅଲଗା ଚିତା ଲଗନ୍ତି ଆଉ ତାପରେ ହଁ ତାପରେ ଏମତି ଆରମ୍ଭ ହେଲା ତାପରେ ଶ୍ରାବଣ ମାସ ଆରମ୍ଭ ହେଇଯିବ ଆଉ ସ ଶଙ୍କରଙ୍କ ମହାଦେବ ଶଙ୍କରଙ୍କର ତାଙ୍କର ପର୍ବ ପଳବା ବଲେ ସେଇଟା ତାପରେ ଏମିତି ଶଙ୍କରଙ୍କ ପରେ ଆସିଯିବେ ଗଣେଶ ତାପରେ ଆସ ସେ ଯିବେ ମା ଦୁର୍ଗା ଆଜ୍ଞା।
ପୁଅକୁ ପଢେଇବା।
ହଁ ହଁ ଠିକ ଅଛି ଠିକ ଅଛି ପଳା ପଢାନ୍ତୁ ଆପଣ ପୁଅ ଏବେ କୋଉ କ୍ଲାସ ରେ ପଢୁଛି?
ସପ୍ତମ ଶ୍ରେଣୀ ଜଣେ ୟୁ କେଜି
ଆଚ୍ଛା। ଆଁ ହଁ ବହୁତ ଭଲ ବହୁତ ଭଲ ତାଙ୍କ ଭଲ ପଢାପଢି ବିଷୟରେ ଧ୍ୟାନ ଦିଅନ୍ତୁ। କେମିତି ଭଲ ସଫଳ ହେବେ ଆଗକୁ ଆଉ ବାପା ମାଙ୍କ ନାଁ ରଖିବେ ହଉ ଠିକ ଅଛି ରଖୁଛି ଆଜ୍ଞା ଜୟ ଜଗ ଆଜ୍ଞା ଜୟ ଜୟ